ହାଲୋ।
ହଁ ଦିଦି କୁହ?
ହଁ କୁହନ୍ତୁ?
କଣ କରୁଛ?
ବସିକି ପଢ଼ୁଚି।
ଆଛା ଆଉ କଣ ଖାଇବା ପିଇବା ହେଲାଣି?
ହ।
ହୁଁ ଆପଣଙ୍କୁ କୋଉ ଫ୍ରୁଟ ସବୁ ଫଳ ଭଲ ଲାଗେ?
ମତେ ବିଶେଷ କରି ଆମ୍ବ ଭଲ ଲାଗେ। ଆମ୍ବ ଆଉ ତାଳ ସଜ। ସେଇ ଦିଟା ବହୁତ ଭଲ ଲାଗେ। ହଁ ଏବେ ରି ସେ ଯୋଉ ଏବେ ଗଲାନି କି ସାବିତ୍ରୀ ସାବିତ୍ରୀ ସନିଓଷା ଗଲାନି କି? ସେତିକି ବେଳେ ଖାଇଥିଲି ଆମ୍ବ ଏବେ ଗଛରେ ହଉଚି ଆମ ଘ ମାନେ ବାରିପଟେ ସେଇଠି ସେଇ ଗଛରୁ ଆମ୍ବ ବହୁତ ମିଠା ଆମ୍ବ ସେଇଟା ଖାୟେ ଏବେ ଖିଆ ଚାଲିଚି।
ଆଜି ଆମ ଘରକୁ ବି ବହୁତ ସାରା ଫଳ ଆସିଥିଲା ବାପା ନେଇକି ଆସିଲେ। ପୁରା ମିଠା ଆମ୍ବ ଆଣିଥିଲେ। ଆଉ ଆପେଲ ବି ଆଣିଥିଲେ ସେଓ
ହୁଁ।
ଲିଚୁ କୁଳି ଆଣିଥିଲ ବହୁତ ଆଣିଥିଲେ ବହୁତ କିଛି ମତେ ଯୋଉ ଗୁରା ପସନ୍ଦ ସେ ସବୁ ନେଇକି ଆସିଥିଲେ ମୁଁ ଆଜି ଖାଇଥିଲି। ସେୟା କହିଲେ ମୁଁ ଦିଦିଙ୍କୁ ବି ପଚାରି ସିଏ ବି କଣ କରିଚନ୍ତି?
ହଁ ମତେ ଭଲ ଲାଗେ ହଉଚି ଲିଚୁ ଭଲ ଲାଗେ। ଆଉ ଆମ୍ବ ଭଲ ଲାଗେ ଆଉ ତାଳ ସଜ ଭଲ ଲାଗେ। ଆଉ ହଉଚି ଆଉ କଣ ଆଉ ଅ କମଳା ଭଲ ଲାଗେ ମତେ ଭଲ ଲାଗେ ବହୁତ ଭଲ ଲାଗେ କମଳା। ଆଉ ଆଉ ଅନ୍ୟ ସବୁ ଫଳ ଭଲ ଲାଗେ, କିନ୍ତୁ ଏଇ ଚାରିଟା ବହୁତ ଭଲ ଲାଗେ। ଆଉ ସବୁ ସିଜିନ ରେ ତ ସବୁ ଫଳ ମିଳୁଚି। ଯେମିତି ଖରାଦିନେ ଆମ୍ବ ପଣସ। ତାଳସଜ ଏସବୁ ମିଳୁଚି। ଲିଚୁ କୋଳି ଆଉ ସାବିତ୍ରୀ ଟାଇମରେ ତ ବହୁତ ରେଟ୍ ହେଇଯାଏ। ଫଳ ପନିପରିବା ଦର ଯୋଉ ଫଳ ଦର ଟା ସେ ଆକାଶଛୁଆଁ ହେଇଯାଏ। ଲିଚୁ ଗୋଟେ କେଜି ତିନିଶହ ଟଙ୍କା ବିକ୍ରି ହଉଚି।
ହଁ। ମୁଁ ଯାଇଥିଲି ମାର ଯାଇଥିଲି ବଜାରକୁ ଯାଇଥିଲି ଜିନିଷ ଆଣିବାକୁ ସେଠି ଗୁପଚୁପ୍ ଖାଇଲୁ। ଲିଚୁ କୋଳି ବିକ୍ରି ହଉଥିଲା, ଆମେ ସେ ଦୋକାନରେ ପଚା ରିଲୁ ଆଉ ଭାଇ ଲିଚୁ କୋଳି କେତେ ଟଙ୍କା? କହିଲେ ଆଉ କେତେ ନବ ମୁ କହିଲି କିଲୋ କେତେ ଟଙ୍କା? କହିଲେ ଅଢେଇଶ ଟଙ୍କା ମୁଁ କହିଲି ଅଢେଇଶ ଟଙ୍କା ହଁ ମୁଁ ତାଙ୍କୁ କହିଲି ଆଉ ଡାଳ ପତ୍ର ପୁରା ହାଣି ଦେଇକି ପ କେଇଦେଉନାହାନ୍ତି ନା ସେଟା କଣ ହବ ସେଟା ହବନାଇଁ। ଡାଳ ପତ୍ର ତ ଆମେ ଖାଉନୁ ଡାଳ ପତ୍ର ନେଇକି ହଁ।
ତାପରେ ଏବେ ବହୁତ ଆକାଶ ଛୁଆଁ ହେଇଗଲାଣି ପୁରା ପନି ଫଳ ଦର। ମାନେ ସେଉ କେଜି ପୁରା ଶହେ ଦୁଇଶହ। କରିଦଉଛନ୍ତି ମାନେ ପୂଜା ପର୍ବ ପାଇଁ ରଜ ପାଇଁ ସ୍ପେଶାଲ ଏବେ
ଏବେ ତ ରଜ ପାଇଁ ଅଧିକ ଆମ୍ବ।
ଆମ୍ବ ବେଶୀ ରେଟ ହେଇଯିବ।
ହଁ ଏବେ ରଜରେ ପିଠା ଆଉ ଆମ୍ବ ଏବେ ପୁରା ଚାଲିବ।
ହୁଁ ଆମ୍ବ ସମସ୍ତେ ପ୍ରାୟ ସମସ୍ତଙ୍କ ବାଡିରେ ଆମ୍ବ ଗଛ। ପ୍ରାୟତଃ ହେଇଛି ସମସ୍ତେ ଏବେ
ଆମର ତିନିଟା ଚାରିଟା ଗଛ ଅଛି ଆମ୍ବ ଗଛ।
ପ୍ରାଏତ ମୁଁ ଦେଖିଛି ନଦୀକୁ କୁଳିଆ ଅଞ୍ଚଳରେ ବେଶୀ ଆମ୍ବ ତୋଟା ଥାଏ ଯୋଉ ଆମ୍ବ ତୋଟା ଯୋଉ ଗଛ ମାନେ ସବୁ ଦୋଡା ଦୋଳି ଲଗାନ୍ତି ସମସ୍ତେ ଏଇ ବିଷୟରେ ଆଉ।
ଆମର ସିଢି ଦୋଳି ଲାଗେ ଏଇଠି ଆମ୍ବ ଗଛରେ ଆଉ ଯୋଉ ବଡ ବଡ ବରଗଛ ଥାଏ। ତା ଦେହରେ ଲାଗେ।
ହଁ ବରଗଛରେ ତ ଲାଗେ କିନ୍ତୁ ଆମ୍ବ ଗଛରେ ପ୍ରାୟତଃ ଆମ୍ୱ କିନ୍ତୁ ଏପେଟ ସାଆ ଏରିଆ ରେ ହଉଛି ଆମ୍ବ ଗଛରେ ଦୋଳି ଲଗାନ୍ତି ସମସ୍ତେ। ପ୍ରାୟ ପିଲା ସମସ୍ତେ ଲଗାନ୍ତି। ଦୋଳି ଖେଳନ୍ତି ଆମ୍ବ ଟା ବେଶୀ କି ମାନେ ଲୋକ ମାନେ ସ୍ତ୍ରୀ ଲୋକ ମାନେ କଞ୍ଚା ଥିବା ସମୟରେ ଆମ୍ବୁଲ କରନ୍ତି। ଆଉ ମାନେ ସେ ଆମ୍ବ ସରା ତା ଦେହରୁ ପ୍ରସ୍ତୁତ କରନ୍ତି। ପାଚିଲା ଆମ୍ବକୁ ଯୋଉ ମାନେ ମାନେ କଣ ଯୋଉ ମାନେ ଇଏ କରିକି ସେମାନେ ଗୋଟେ ଘୋଳ ପ୍ର ତୁ କହିକି ତାକୁ ଖରାରେ ଶୁଖେଇକି ଆମ୍ବସରା କରନ୍ତି ଜାଣିଚୁ?
ହଁ।
ଆମ୍ବସଡାଟା ବହୁତ ଭଲ ଲାଗେ ତା ଦେହରେ ଗୁଡ ମିଶେଇକି ହଁ ଗୁଡ ମିଶେଇକି ତାକୁ ଖରାରେ ଶୁଖେଇକି ଆଁ ଶୁଖେଇକି ତାକୁ ପୁରା ଖରାାରେ ଶୁଖେଇକି ତିନି ଚାରିଟା ଖରା ଦେଲା ପରେ। ସେ ଶୁଖିଯାଏ ପୁରା ଶୁଖିଲା ପରେ ସେଟା ଖାଇଲେ ବହୁତ ଖଟା ମିଠା ବଢିଆ ଲାଗେ। ଦି ପ୍ରକାରର ତାର ସ୍ଵାଦ ଆସେ ଖଟା ଲାଗେ ମିଠା ଲାଗେ। ଖଟା ଆମ୍ବରେ ବି ଆମ୍ବୁଲ ପ୍ରସ୍ତୁତ କରି ବର୍ଷ ସାରା ରଖନ୍ତି ମାନେ ହ ଅନ୍ୟ ଟାଇମି ରେ ତରକାରୀରେ ହଁ ତରକାରୀରେ ବ୍ୟବହାର କରିବା ପାଇଁ ହଁ ଖାଇବା ପାଇଁ ବି ନର୍ମାଲ ଆମ୍ବୁଲରାଇ କରି କି ଖାଇବା ପାଇଁ। ହ ଏସବୁ ଥାଏ ଆଉ ଆଉ ଯେମିତିକି ମତେ ଭଲ ଲାଗେ ହଉଛି ତାଳସଜ ତାଳସଜ ଟା ଅ ମାନେ ସେ ଛୋଟ କଷି ଅବସ୍ଥାରେ ଖାଆନ୍ତି ତାପରେ ତାଳ ପୁରା ପୁରା ପାଚିଯାଏ। ସେଥିରେ ବି ତାଳ ପିଠା କରାଯାଏ ତାଳ ବରା ତାଳ ମାନେ ଆଉ ସବୁ ପକୁଡି କରିକି ଖାଆନ୍ତି।
ତାଳ ସଜ ତାପରେ ତାଳ ହୁଏ ତାପରେ ତାଳ ଗଜା ହୁଏ।
ହୁଁ କୁମାର ପୂର୍ଣ୍ଣିମା ଟାଇମି ରେ ହଁ କୁମାର ପୂର୍ଣ୍ଣିମା ଟାଇମି ରେ ଏମ ତାଳ ସଜ ମାନେ ତାଳ ଗଜା ହବ ତାକୁ ଆଣିକି ଠାକୁରଙ୍କ ପାଖରେ ପୂଜା କରାଯାଏ।
ସିଏ କେବଳ ଗୋଟିଏ ଫଳ ଯିଏ କିି ଗୋଟିଏ ଫଳର ତିନିଟା ଜିନିଷ ହଉଛି।
ହଁ ଯେମତି ଆଉ ତାପରେ ସେ ଆମ୍ବର ବି ବିଭିନ୍ନ ଇଏ ନାଇଁ କି ପ୍ରକାର ନାଇଁ କି ଯେମିତି କଞ୍ଚା ବେଳେ ତାକୁ ଆମ୍ବୁଲ କରି ଶୁଖାନ୍ତି ତାପରେ ପାଚିଲା ବେଳେ
ସବୁ ଆମେ ଶୁଖେଇକି ବନାଉ କିନ୍ତୁ ସେ ଗଛରେ ଫାଷ୍ଟ ତାଳ ସଜ ହଉଛି। ତାପରେ ପହିଲେ ତାଳ ହଉଛି ତାପରେ ତାଳ ସେଟାକୁ ତାଳ ଟାକୁ କରିସାରିଲା ପରେ ପି ପିଠା ହେରିକା ତାପରେ ତାର ଯୋଉ ଇଏଟା ବା ଅଛି ସେଟା ପୁଣି ତାଳ ଗଜା ହଉଛି।
ଓହୋ ସେ ତିନି ପ୍ରକାରର ମାନେ ସ୍ଵାଦ ତା ଦେହରେ ଥାଏ ଆଉ। ତାପରେ ହଉଛି ଆଉ ହୁତି
ପଇଡ଼ ପାଣି ହରିକା ପିଇବାକୁ।
ପଇଡ ପାଣି ଭଲ ଲାଗେ। ନଡିଆର ଅ ମାନେ ସେ ଯୋଉ ଇଏଟା ମାନେ ଲାଳି ଟା ଭଲ ଲାଗେ ଖାଇବା ପାଇଁ। ପଇଡ ପାଣି ପିଇବାକୁ ଭଲ ଲାଗେ। କିନ୍ତୁ ନଡିଆ ଟା ଖାଇବାକୁ ମତେ ଏତେ ବି ଲାଗେ ନା।
ନଡିଆ ଗୁରା ଭଲ ଲାଗେନି। କିନ୍ତୁ ଯୋଉଟା ପୁରା ହ୍ୱାଇ ଧଳା କଲର ଥିବ ଯୋଉ ନଡିଆ ଗୁରା
ହୁଁ ସେଇଟା ଭଲ ଲାଗେ। ସେପରା ଯୋଉଟା ମାନେ କଷି ନଡିଆ ହଣା ହେଇଥିବ ଯୋଉଟା ସେ ଯୋଉ ପାଣି ଟା ପିବ ତାପରେ ସେ ଯୋଉ ଲାଳି ଟା ଖାଇବା ବଢିଆ ଲାଗିବ ତାପ
ହଁ ମୁଁ ଯାଇଥିଲି ଥରେ ପରୀକ୍ଷା ଦବାକୁ ଯାଇଥିଲି ସାନ ବାପାଙ୍କ ସହିତ। ସେଠି ହଉଛି ଗଲା ବେଳେ ଆସିଲା ବେଳକୁ ବହୁତ ଜୋରସରେ ଖରା ହଉଥାଏ। କଣ କଲି ନା ନଡି ସେଆ ପଇଡ ପାଣି ପିଇଲୁ ତା ଦେହରେ ସେ ଲୋକଟା ବି ସେଟାକୁ ହାଣି ଦେଇକି ଦେଲା ନାଳି ଘରିକି ଭର କରି ଦେଲେ ସେଇଟା ଭଲ ଲାଗୁଥିଲା ପୁରା ପତଳା ଥିଲା ନା ସେଥିଲାଗି ଭଲ ଲାଗୁଥିଲା ଖାଇବାକୁ।
ହୁଁ। ବେଶୀ ମାନେ ମତେ ଭଲ ଲାଗେ କମଳା କମଳା ଟା ଯେତେବେଳେ ଶୀତ ଦିନ ସିଯି ମାନେ ଋତୁ ଚାଲିଥାଏ ତୂ ରୁ ତୁ ସେତେବେଳେ ପ୍ରାୟ ଶସ୍ତାରେ ସବୁବେଳେ ମିଳେ। ସେଇ ଟାଇମରେ ମୁଁ ମନ ଭରିକି ଖାଏ କମଳା ଟା। କମଳା ଟା ନେ କ ମାନେ ସ ସ ଶରୀର ପାଇଁ ଭଲ ଆଉ କିଏ ମାନେ ଆମ ଚର୍ମ ପାଇଁ ବି ଭଲ ଶୀତ ଦିନେ କଣ କା ଛୁ କୁଣ୍ଡିଆ ହୋଇ ଏଇଟା ଖାଇଲେ ମାନେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ, ଆଉ ମାନେ ଚର୍ମଟା ଉଜ୍ଜ୍ବଳ ର ଖେ କମଳାଟା ଆଉ ବେଶୀ କରି ଆମେ ମାନେ ବାସ୍ ସେ ବେଶୀ ବର୍ଷାଦିନେ ପିଜୁଳିଟା ବହୁତ ଭଲ ଲାଗେ। ଏବେ ସମସ୍ତେ ପ୍ରାୟ ଗଛ ବାଡିରେ ପିଜୁଳି ଲଗଉଛ
ଆମ ଆମର ନାଲି ପିଜୁଳି ଅଛି। ଆଉ ଯୋଉ ଧଳା ପିଜୁଳି ଥାଏ, ତା ଭିତରେ ପୁରା ନାଲି ଟାଇପର ଥାଏ। ସେଇ ପିଜୁଳି ବି ଅଛି, ଆଉ ପୁରା ଧଳା ପିଜୁଳିଟା ବି ଅଛି, ଆମ ଗଛ ସବୁ ଅଛି ଘରେ। ଲିଚୁକୋଳି ଗଛ ବି ଅଛି।
ବର୍ଷାଦିନେ ବେଶୀ ମତେ ଭଲ ଲାଗେ ପିଜୁଳି ଖାଇବା ପାଇଁ, କାରଣ ସେତେବେଳେ ପିଜୁଳି ଯଦି ବର୍ଷା ପାଣି ପଡେ, ସେତେବେଳେ ପିଜୁଳିର ସ୍ଵାଦିଷ୍ଟ ମାନେ କଞ୍ଚା ଦେଖାଯାଏ କିନ୍ତୁ ଭିତରୁ ବହୁତ ମିଠା ଲାଗେ, ହଁ ମିଠା ଲାଗେ ଯେତିକି ମାନେ ବାହାର ଯୋଉ ମାନେ ଏମ୍ ହାଇବ୍ରିଡ ପିଜୁଳି ଖାଇଲେ ଯେତିକି ଭଲ ଲାଗେ ନା କିନ୍ତୁ ଏଇ ଦେଶୀ ପିଜୁଳିଗୁଡା ଖାଇଲେ ବହୁତ ଭଲ ଲାଗେ।
ହୁଁ।
ଦେଶୀ ବିଜୁଳିଟା ହଁ ଦେଶୀ ପିଜୁଳିଟା ମାନେ ଭିତରୁ ମିଠା ଲାଗେ ପୁରା।
ହୁଁ ମୋ ମାମୁଁରେ ସେମିତି ମୋ ବଡଅଜାଙ୍କ ଘର। ତାଙ୍କର ବୋଉତ୍ ବଡ ଗଛଟେ ଅଛି। ସେ ପିଜୁଳି ଗୁରା ମିନିମମ୍ ଗୋଟେ ପିଜୁଳି ଅଧ କିଲେ ଅଧ କେଜି ହବ।
ମାନେ ଦେଶୀ ପିଜୁଳି।
ହଁ ବାରମାସି ପିଜୁଳି ସେଟା।
ହୁଁ ହୁଁ ସବୁ ବର୍ଷକ ବାରମାସ ହୁଏ।
ହଁ ଏବେ ବି ଅଛି, ସେ ଗଛ ବହୁତ ବଡ ବଡ ଗୋଟେ ପିଜୁଳି ଖାଇ ପାରିବେନି। ମୁଁ ‍ଯେତେବେଳେ ବି ଯାଏ ମୁଁ ନେଇକି ଆସେ।
ଆରେ ସେ ସବୁ ଜଳବାୟୁଟା ଅଲଗା, ସେଠି ଭଲ ହଉଥିବ ସେ ବିଜୁଳିଟା। ଭଲ ଲାଗେ, ସେ ମାନେ ବେଶୀ
ବଡ ଅଜା ଲଗେଇଥିଲେ ତ ସେ ଗଛ ଟା ଆଜି ପର୍ଯ୍ୟନ୍ତ ବି ଅଛି। ଗଛ ବହୁତ ବଡ଼ ହୁଏ ହୁଁ। ହଁ ଡାଳିମ୍ବ ଭଲ ଲାଗେ ହେଲେ ତାକୁ ଛଡେଇକି ବାହାର କରିକି ଖାଇଲା ବେଳକୁ ସେ ଦୁନିଆ
କଷ୍ଟ ଲାଗେ କିନ୍ତୁ ଡାଳିମ୍ୱ ଗଛଟା ସମସ୍ତଙ୍କ ଘରେ ଥାଏ ମାନେ ଲଗାନ୍ତି।
ହଁ ଆମ ଘରେ ଅ ଅଛି ଡାଳିମ୍ବ ଅଛି, ସପୁରୀ ଗଛ ଅଛି, ଲିଚୁକୋଳି ଗଛ, ଆମ୍ବ ଗଛ। ଆଉ ପିଜୁଳି ଗଛ ଆଉ ବରକୋଳି ଗଛ।
ବାରିରେ ଲାଗିଛି ହୋଉଛି ପିଜୁଳି ଗଛ ଲାଗିଛି, ଆମ୍ବ ଗଛ ଲାଗିଛି। ସପୁରୀ ବି ହେଇଥିଲା ଗୋଟେ ବର୍ଷ।
ହଁ ଆମର ଏଇ ବର୍ଷ ଏ ସାବିତ୍ରୀ ଓଷାରେ ସପୁରୀଟା ହେଇଥିଲା ଆଣିଥିଲୁ।
ଆଉ ଗୋଟେ ବର କୋଳି ଗଛ ବି ଅଛି ସବୁ ପ୍ରକାର ଗଛ ଲାଗିଛି। ଏବେ ବି ହଉଛି ଫଳ ବି ହଉଛି ଆମେ ଖାଉଛୁ ଋତୁକାଳୀନ ଫଳ ଗୁଡା ଯେମିତି ପିଜୁଳିଟା ହେଲା। ସେଇଟା ଖାଇବାଟା ନିହାତି ଦରକା ର ଯୋଉ ଯୋଉ ଋତୁରେ ଯୋଉ ଯୋଉ ଫଳ ଫଳୁଛି ସେଇଟା ଖାଇବା ଦରକାର ଦେହ ପାଇଁ ବହୁତ ଭଲ। ଆଉ ଫଳ ହିସାବରେ ମାନେ ମତେ ଭଲ ଲାଗେ ସବୁଠୁ ଆମ୍ବ ଆମ୍ବଟା ଭଲ ଲାଗେ, ଯୋଉ ମିଠା ଆମ୍ବ ଯୋଉଟା ହେଲା ସେଇଟା ଭଲ ଲାଗିବ କିନ୍ତୁ ସେଟେ ଖଟା ଆମ୍ବ ମୁଁ ଖାଇପାରେ ନା।
ଖଟା ଆମ୍ବଟା ହେଉଛି ଲଙ୍କାଗୁଣ୍ଡା ଆଉ ଲୁଣ ଦେଇକି ଖାଇବା ମସ୍ତ ଲାଗିବ।
ହୁଁ କଞ୍ଚା ଅଧା କଞ୍ଚା ହେଇଥିବ ଅଧା ହେଇଥିବ ସେଟା ପୁରା ଭଲ ଲାଗିବ। ଲଙ୍କା ଗୁଣ୍ଡ ଲୁଣ ସହିତ।
ତ ସେଟା ମୁଁ ଖାଏନି କିନ୍ତୁ ପୁରା ଯୋଉ କଞ୍ଚା ଆମ୍ବଟା ସେଇଟା ବଢିଆ ଲାଗେ ଆମେ ତ ଛୋଟ ବେଳ କଣ ସ୍କୁଲ ଯିବୁ ସେଇଠି ଆମ ଗଛ ଅଛି, ଚୋରି କରିକି ନେଇ ଆସିବୁ ନହେଲେ ଆଉ କାହା ଗ ଛ ଯଦି ଓହଳିଥିବ ନେଆସି ଆଣିକି ତାକୁ ଚୋପା ଛାଡେଇ ଦବୁ ଛୋଟ ଛୋଟ କରି ଦବୁ ତା ଦେହରେ ଲଙ୍କାଗୁଣ୍ଡ ପାଣି ଆଉ ଲୁଣ ପକେଇ ଦେଇକି ସମସ୍ତେ ଖାଇବୁ ଫିଷ୍ଟ କରନ୍ତି ସେଇଟା ତ ଏଇ ଛୋଟ ବେଳର ଗୋଟେ ସୁ
ହଁ ଆଉ ଗୋଟେ ହେଉଛି କଇଁଆଁ କଇଁଆଁଟା ଯେମିତି କଞ୍ଚା ଅବସ୍ଥାରେ ଖାଆନ୍ତି ସମସ୍ତେ। କଞ୍ଚା କଇଁଆଁ ସମସ୍ତେ ଖାଆନ୍ତି ତୋଳିକିନା ତାପରେ ପିଜୁଳି ବି ସମସ୍ତେ ସେ ମାନେ କ ଧର ଅନ୍ୟ ବାଡିରେ ହେଲା ସମସ୍ତେ ମିଶିକି ଆଣିକି ଖାଆନ୍ତି। ସେଇଟାଇପିର ଆଉ ଆଉ ବରକୋଳି ଉଁ ଖଟା ଖଟା ଆମେ ଏ ଖଟା ଲାଗେ। ସେଇଟା ବି ଖା
ହଁ।
କ ଯେ ମାନେ ଲୁଣ ମଡେଇକି ଖାଆନ୍ତି ମୁଁ ବହୁଥର ଖା ଖାଇଚି। ହୁଁ
ସେଇଟା ତ ଭଲ ଲାଗେ।
ଆଉ ଆଉ ଭଲ ଲାଗେ ଗଛ ମାନେ